ହଲୋ।
ହଁ ସରସ୍ଵତୀ ମିଶ୍ର।
ହଁ ହେଲୋ। ବସ୍ ଚି।
ଆଉ ଭଲ ଅଛ?
ହଁ ଭଲ ଅଛି।
ହୁଁ କଣ ଭଲ ଲାଗୁନି କି?
ନାଇ ନାଇ ସେମତି କିଛିନାହିଁ।
ଓହୋ।
ହଉ।
ତମ ବୟସ ଟା କମ ଆସଚି ତ।
ନାଇ ନାଇଁ ସେମିତି କିଛି ନାଇ ଆଉ କଣ କରୁଚ?
କିଛି ନାଇ ମୁଁ ଏମିତି ଗଡୁଥିଲି ଘରେ ଆଉ।
ହ ହଁ ବାହାରକୁ ଯାଉନ କି ଚାରିଟା ପାଞ୍ଚଟା ତ ହେଲାଣି?
ହୁଁ ଦେ ବ ଗରମ ହଉଚି ନା? ବାହାରେ ଗରମ ହଉଚି ସେଥିପାଇଁ ଉଁ ନା ମାନେ କାଲି ହେଇଥିଲା।
ଓ ହୋ।
କାଲି ସନ୍ଧ୍ୟା ହେଲେ ହେଇଥିଲା।
ହଁ ସନ୍ଧ୍ୟାବେଳେ ହେଇଥିଲା।
ହଁ।
ହଁ।
ହୁଁ।
ଆଉ କୁହନ୍ତୁ। ହଁ।
ହୁଁ। ମୁଁ କଣ କହୁଥିଲି
ହୁଁ କହ।
ଉ ତମେ କେବେଥରେ ଆସ ହୁଁ ପଶ୍ଚିମ ଓଡ଼ିଶାକୁ।
ହଁ ଯିବା ଆଉ।
ହୁଁ। ଏମିତି ଏପଟେ କେମିତି କଣ ଲୋକ କ ଅଛନ୍ତି କେମିତି କଣ କଥାବାର୍ତ୍ତା ହୁଅନ୍ତି ଜାଣିବ।
ହଁ।
ହୁଁ। ଭଲ ଲାଗିବ ଆଉ।
ହଁ ସାର
ହୁଁ।
ତମର ସେଇଟା ଚାଉଳ ବର ଛଡା ଆଉ କଣ ଫେମସ?
ଚାଉଳ ବରା ଆଉ ଏମତି ସବୁ ସିଙ୍ଗଡା ବଡା ଆ ମାନେ ଆଉ ଆମ୍ବିଲା ତ ଜାଣି ଥିଲ।
ହୁଁ ହଁ ଆମ୍ବିଲା ଜଣଛି ଆମ ତତି ରେ ଅନଲାଇନ ହୁଏ।
ହଁ ତାପରେ। ସି ସିଙ୍ଗଡ଼ା ବଡ଼ା ଆଉ ତମର। ମୁଁ କଣ କୁହନ୍ତି କି ଭାତ୍ ଉଁ।
ଏମିତି ସବୁ ମାନେ ଏମତି ଫୁଡ୍ ଅଛି। ସେଠି ଯେମିତି ଏମ ଏଠି ବି ସେମିତି ଆଉ କିନ୍ତୁ ଚାଉଲ ବରା ଟା ଗୋଟେ ବେଶୀ ଫେମସ୍। ଆଉ ଗୋଟେ ସମ୍ବଲପୁର ରେ ତମେ ଜାଣିଛ ନା ନାଇଁ ସରସତିଆ।
ନା।
ସରସତୀଆ ବହୁତ ଫେମସ୍।
ସେଟା କଣ।
ସେଇଟା ଗୋଟିଏ ମାନେ ଏମତି ସିଓ ପରିକା ଯୋଉ। ଝଡା ହୁଏନି ସେଓ। ସେ ଛଣା ହୁଏ ସେମିତିକା ମାନେ ଗୁଡ଼େଇ ଗୁଡ଼େଇକି ହୁଏ ଆଉ।
ଓହୋ ଜିଲାପି ଟାଇପ ର‌ ଦେଇଥିବ।
ହଁ ହଁ କିନ୍ତୁ ଟିକେ ମୋଟା ରହେ ଆଉ ଗୋଟେ ତମେ ଶୁଣି ଥିବ ଚକା ପିଠା।
ନା।
ଆରେ ଚକା ପିଠା ଖାଇବା ଯେବେ ଆସିଲେ ବହୁତ ଫେମସ୍ ଆଉ ସେଇଟା ସବୁ। ଇଏ ମାନେ ଗୋଟେ ଉଁ ବିଢି ଥାଇପାରେ ବିଢି ଚାଉଲ। ର ମଝିରେ ମାନେ। ସେ ଆଲୁ ଭରିକି ମାନେ ଯେମତି ଆଳୁଚପ ଟାଇପ ର ଥାଏ କିନ୍ତୁ। ଟିକେ ପିଠା ଟାଇପ ସେପ୍ ର ଥାଏ କି ଝଡା ହେଇଥାଏ। ହଁ ପତଲା ଥାଏ କିନ୍ତୁ ଭିତରେ ଆଲୁ ଥାଏ।
ସେନ୍ତା ମସଲା ବରାଟା ଟାଇପ ର।
ହଁ ସେମିତି ଆଉ।
ହୁଁ ହୁଁ ହୁଁ।
କିନ୍ତୁ ପିଠା ସେବ୍ ରେ ଥାଏ ଯୋଉ ପିଠା ମିଲେନି ତମର।
ହୁଁ ହୁଁ ହୁଁ ହଁ ହଁ କାକରା।
ହଁ ଆଉ ଟିକିଏ ଚଉଡା ରୁହେ। ଆପେ ହଁ ବୁଝିପାରିଲ ତ ଏବେ।
ହଁ।
ହୁଁ। ଏମିତି ଆଉ ଆଉ ଝାଲମୁଢ଼ି।
ଝାଲମୁରି ତ ସବୁଆଡେ।
ହୁଁ ଆଉ ଭୋଜପୁରୀ ଖାଇଛ।
ସେଇଟା କଣ।
ମକା ଚିପ୍ସ୍।
ମକା ସିପ୍ସ୍।
ମ ମକା ଚିପ୍ସକୁ ସେମିତି ଯେମିତି ଝାଲମୁଢ଼ କରାଯାଏ। ତାଙ୍କୁ ବି ସେମିତି କରାଯାଏ ଆଉ ତାକୁ।
ହୁଁ ମକା ଚିପ୍ସ ହେଲେ ଯୋଉ ପପକର୍ଣ ନା।
ନା ନା ପପକନ୍ ତ ଆମର ଅ ଗୋଟେ ସେ ମକାର ମାନେ ସେ। ଗୋଟେ କରାଯାଏ ସେଟା ଅଲଗା ମକା ଚିପ୍ସ ଆଉ ଗୋଟେ ରହୁଛି ମାନେ ପାମ୍ପଡ ଟାଇପ ର।
ଓ ହୋ ହୋ।
ସେ ମିକ୍ସ୍ଚରରେ ରୁହେ ଦେଖିଥିବ ତମେ।
ହୁଁ ହୁଁ ହୁଁ ହୁଁ ହୁଁ।
ହଁ ତାକୁ ଆଉ।
ହୁଁ।
ଆଉ ସେଟାକୁ ମାନେ ସେମତି ମୁଢି ଏ ମାନେ ଝାଲ ମୁଢି ଟାଇପ ର କରାଯାଏ ଆଉ।
ହଁ।
ସେଟା ମାକ୍ସିମମ ମାନେ ବରଗଡ଼ରେ ହିଁ ମିଳେ। ବାକି ଏରିଆରେ ମିଳିବନି ବରଗଡ଼ ବଲାଙ୍ଗୀର
ଓହୋ ବରଗର
ହୁ ତ ସେଠିକି ସେଟା ଫେମସ ତମେ ଗୋଟେ କାମ କରନ୍ତୁ ଧନୀ ଯାତ୍ରା ଟାଇମ ରେ ଆସିବ ପୁରା ବୁଲିକି ଯିବ ଆଉ।
ଅସିବତ
ଦେଖିବା।
ହୁଁ ଟ୍ରାଏ କରିବ ଆଉ।
ହୁଁ।
ହୁଁ। ଆଉ ଆଉ ମୁଁ କଣ କହୁଥିଲି ହ ହୁଁ ତମ ସେ ବ୍ରହ୍ମପୁର ସାଇଡ଼ରେ କଉଠି କଣ ଆଁ ସମୁଦ୍ରରେ ଗାଧେଇ ହୁଏ କି?
ହଁ ଆମର ସବୁ ବିସ୍ ର ଅଛି। ଗୋପାଳପୁର ବିଚ ସୋନପୁର ବିଚ ଅଛି। ସେ ସୁବିଧା ଅଛି।
ହଁ ବ୍ଲେ ଏମତି ପୁରୀ ପୁରୀ ଟାଇପ ର ହିଁ ବେଶୀ ମଜା ଆସେ କିି ନା କେମତି କଣ?
ମଜା ଆସିବ ସେମିତି ନାହିଁ ଯେ ମଜା ଆସିବନି ମଜା ତ ଆସିବ।
ହଁ।
ପୁରୀ ପୁରୀ ଟାଇପ ର ହିଁ ସବୁ ଅ ଅଛି ସେଠି ମାନେ ସମୁଦ୍ର ମାନେ ରେ ଗାଧୋଇବା ମ୍ୟାମ୍ ସୁବିଧା ଯେମିତି ପୁରୀରେ ବହୁତ ଲମ୍ବା ଥାଇକି ମାନେ ଗାଧେଇବା ପାଇଁ ଠିକ୍ ହୁଏ।
ହୁଁ ହୁଁ।
ଆଉ।
ଆ ତମ ସେ ପଟେ ମାନେ ଜଙ୍ଗଲ ବେଶୀ ଅଛି ନା କଣ?
ନାଇଁ ଜଙ୍ଗଲ ତ ନାଇଁ ସେତେ ଜଙ୍ଗଲ ନାହିଁ ଚଳିବ ହଁ ହଁ ହଁ ପରା।
କିତନା ଆନି ସେଠି ରହୁଜ ବ୍ୟାକ ସାଇଟରେ
ବାଇଶ ମାନ ସେ
ଓହୋ କେମିତି ଲାଗୁଛି ସେଠି?
ହଁ ଠିକ ଠାକ ଅଛି ଖାଲି ଖାଇବା ଟା ପ୍ରୋବ୍ଲେମ ହଉଚି ଆଉ।
ଖଇବା
ଚାରୁ ସାମ୍ବର ହଁ ଚଳିବ
ଅ ହୋ।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
ଭାତ ଡାଲାମା ତରକାରୀ ଟିକେ ହେଲେ ଭଲ ଆଉ
ହଁ।
ହୁଁ। ଆଉ
କି ମିଶ୍ର କି ଅଲଗା କିଛି।
ନାଇଁ ନାଇଁ ଶାଶୁ ଦେବେ।
ହଁ ସରସ୍ୱତୀ ହିଁ ଦେଖନ୍ତି।
ହଁ ଘାସ ଯୋଉ
ହଁ।
ହ୍ୟାଲୋ ହଁ। ତାକୁୁ ହଁ ଘରେ ବି ଶାଶ ବି ହିଆ କରିଦଉ ହ ମା ହଁ ଆଉ ତମ ତମ ନାଁ କଣ ସେ ସିଦ୍ଧେଶ୍ଵର ନା ଆଉ କଣ କ?
ନାଇଁ ସିଧୁ କୁହନ୍ତି ସିଧୁ ୟୁନିକ ନା।
ଓହୋ। ତମର ସିଆଡେ ସମ୍ବଲପୁରଟେ ହିନ୍ଦୀରେ ହଁଷ୍ଟ କଥା ହବ ନା ତମର ସେ ଗୋଟେ ଆସିଲେ କଥା। ତପ ତ ପ୍ରପର ଓଡିଆ କହିପାରନି ତ
ନା ନା ହିନ୍ଦୀ ନା ଆମର ଗୋଟେ ମାନେ ଆମେ ଓଡିଆ ହିଁ କିନ୍ତୁ ଗୋଟେ ସର୍ଟ ଭାଷାରେ କୁହାଯାଏନାଇଁ ଟିକେ ସର୍ଟ ହିସାବ ରେ ଆ କିଛି କିଛି ମାନେ ଜିନିଷକୁ ବି ଅଲଗା ଭାଷାରେ ଟିକେ କହୁ ସେ ଓଡିଆ ହିଁ ସମ୍ବଲପୁରରେ ଟିକେ ଅଲଗା ବଟ୍ ତମେ ମାନେ ବୁଝିପାରିବ ସେତେ ବି କିଛି ଅଲଗା ନାହିଁ ଓଡ଼ିଆ ହିଁ ଏଇଟା ବି
ନାଇଁ ତମେ ମେ ଓଡିଆ କହିଲେ ଲାଗେ କି ଯେ ନୂଆ ନୂଆ ଓଡିଆ ଶିଖିଛ, ମାନେ ଏବେ ତମେ ଯୋଉ କ କଥା ହଉଛ ସେଇଟା ଲାଗେ କି ନୂଆ ନଆ ଓଡିଆ ଶିଖିଛ ସେଇ ଟାଇପ ର
ହଁ କଣ ହଉଛି କି ନା ଏଠିରେ ଟିକେ ଭଲ ଭାବରେ କହିବା ପାଇଁ ଟିକେ ଆ ଚେଷ୍ଟା କରୁଛି ତ ନହେଲେ ମୁଁ ଏମତି ପ୍ରାୟ କଥାବାର୍ତ୍ତା ହେଲେ ମୁଁ କହିଦିଏ ଯେ
ହୁଁ ହୁଁ ହୁଁ ମୋଷ୍ଟଲି ସମ୍ବଲ ମୋର ପିଲା ମାନେ ବାହାରକୁ ଆସେ ମାନେ ଆମର ଏପଟ ସାଇଡ ଆସେ ସେମାନେ ମୋ ବପେଦ କରନ୍ତି ଇନ୍ଦ୍ରିୟ କଥା ହେବା ପାଇଁ। ସମ୍ବଲପୁରୀ ମାନେ ସେମାନେ ତାଙ୍କ ପିଲାମାନଙ୍କହିହିଁ ସମ୍ଭବରେ କରିଥାନ୍ତି ନହେଲେ ଯେତିକି ବି ଓଡିଆ ପିଲା ଥାଆନ୍ତି ସେମାନଙ୍କସହିତ ହିନ୍ଦୀରେ ହି କନର୍ସେନ କଣ୍ଟିନ୍ୟୁ କରନ୍ତି
ହଁ କାହିଁକି ନା ଦେଖ ମାନେ ହିନ୍ଦୀ ଏବେ ରାଷ୍ଟ୍ର ଭାଷା ତ କଣ ହଉଛି ଆମେ ହିନ୍ଦୀ ବି ପଢୁଛୁ ତ ଆଉ ଓଡିଆ ମାନେ ପଢୁଛୁ କିନ୍ତୁ ସେତେ କହୁନୁ ଆଉ ହିନ୍ଦୀ ଲୋକ ଜାଣିଛ ଉତ୍ତରପ୍ରଦେଶର ଲୋକମାନେ ଆସିକି ସବୁ ଜାଗାରେ ରହୁଛନ୍ତି
ହୁ ହୋଁ
ଏମିତି କଥାବାର୍ତ୍ତା ହଉଛୁ ତାଙ୍କ ସହିତ ବେଶୀ କରି ଆଉ ଆମେ କଣ କି ଓଡିଆ ସେତେ କହୁନୁ ସମ୍ବଲପୁରୀ କହୁଛୁ ଘରେ ଆଉ ପଢ଼ା ଟାଇମ ରେ ଖାଲି ସମ୍ବଲପୁରୀ ମାନେ ଓଡିଆ ଭାଷା ଚଲୁଛି ଆମର ଯେତେବେଳେ ବହି ପଢୁଛୁ
ହଁ ସେତେବେଳେ ତ ପୁରା ଓଡ଼ିଆରେ ହିଁ ଲେଖା ହେଇଛି ପ୍ରପର ଓଡ଼ିଆ
ହୁଁ ହଁ ଓଡିଆ ମିଡିମ ଥିଲା ନା ସିବିଏସ୍ଇ ଥିଲା
ନା ନା ମୋର ଓଡିଆ ମିଡିୟମ
ଟୁଏଲଥ ବି ଓଡିଆ ଥିଲା ତମର
ହଁ।
ଉଁ -ହୁଁ।
ତମର କଉଟା ଥିଲା?
ନାଇଁ ମୋର ଟେନ୍ଥ୍ ସିବିଏସ୍ଇ ଥିଲା ଟ୍ୱେଲ୍ଥ୍ ଓଡିଆ।
ଓହୋ।
ଟେନ୍ଥ୍ ରେ ବି ଓଡିଆ ପଢିଚି ଟ୍ୱେଲ୍ ଥିଲା ଓଡିଆ ମିଡିୟମରେ ପଢିଥିଲି ଟେନ୍ଥ୍ ରେ ସିବିଏସି ମିଡିୟମ ଥିଲା ଆଉ।
ହଁ ଭଲ ଆଉ।
ହୁଁ।
ସେଇ ତମେ ତମ ଗାଁ ପାଖରେ ହେଇ କରିଚ ନା?
କଣ? ଟେନ୍ଥ୍ ଟା ମୋର ସେତେବେଳେ ଯଉ ଓଡିଶା ଆଦର୍ଶ ବିଦ୍ୟାଳୟ ଷ୍ଟାଟିଙ୍ଗ୍ ହେଇଥିଲା ନା ସେ ଟାଇମ୍ ରେ ଟେନ୍ଥ୍ ପଢିଥିଲି।
ଓହୋ।
ହୁଁ- ହୁଁ।
ହୁଁ- ହୁଁ।
ତମକୁ କଉ ମାନେ କଉ ଖାଇବା ପସନ୍ଦ୍? ଓଡ଼ିଆ -ଓଡ଼ିଆ ଖାଇବା।
ଓଡିଆ କହିଲେ ସେମିତି କିଛି ନାହିଁ ଯାହାବି ଖାଏ ଖାଲି ପୋଟଳକୁ ଛାଡିକି।
ଓହୋ କିଛି ଗୁଟେ ତ ଫେବରେଟ୍ ଥିବ ନା ତମର ଇଚ୍ଛା ମାନେ ବହୁତ୍ ଭଲ ଲାଗୁଥିବ?
ଏ-ଯେ ସେମିତି କିଛି ନାହିଁ ସବୁ ଖାଉଚି।
ଆଁ।
ଏମିତି ପିଠଉ ଭଜା ବେଶୀ ଭଲ କଖାରୁ ଫୁଲ।
ଓହୋ! ହୁଁ- ହୁଁ। କଁଖାରୁ ଫୁଲ ଆମ ଏଠି ଉଁ- ମାଖନ କୁହନ୍ତି।
ମାଖନ ଫୁଲ।
ଆଚା।
ହୁଁ- ହୁଁ କଁଖାରୁ ମାନେ ସେ ଯଉ ଟିକେ ବଡି ପକାନ୍ତିନି।
ହୁଁ- ହୁଁ।
ଆ ସେ ଫୋଲକୁ ଆମର ଏଠି କଁଖାରୁ କୁହନ୍ତି ଆଉ।
ଯଉ।
କଁଖାରୁ ବଡି- ବଡି। ଆଜ୍ଞା। ଆଉ ତମ ସେଠି କଣ ମାଖନ କୁ- କୁ-ବୈତାଲୁ କଣ କୁହନ୍ତି ନା?
ସେଇ ମାନେ କଖାରୁ ଫୁଲ ନୁହେଁ ସେ ବୋଇତାଳୁ ଫୁଲ କହିଲେ ଭୁଲ୍ ରେ କଖାରୁ ଫୁଲ କହିଦେଲି ବୋଇତାଳୁ ଫୁଲ।
ଓହୋ। ସେମିତି କି।
ହୁଁ।
ହୁଁ- ହୁଁ।
ତମେ ଭେଜିଟେରିଏନ ନା ନନଭେଜିଟେ?